ହଉ ହଁ, ହଁ ନମସ୍ତେ! ହେଁ ହେଁ ଆଉ କଣ କରୁଛୁ?
ଆଇଞା ଆଁ ୟୁ ଆକାଶ ତଳେ ଏକା ବସିଛି ଆଉ। ଆପଣ କଣ କରୁଥିଲେ?
ଏ ଆମର ଲାଇନ୍ ନାହିଁ ତ, ଆଉ-ଉ-ଉଁ ବଇଚି ଆଉ।
ଅ, ସହର ମାନେଙ୍କଲେ ଲ-ଲାଇନ୍ ଥିଲେ, ନଥିଲେ ବହୁତ ଅସୁବିଧାରେ ସମ୍ମୁଖୀନ ହଉଥିବେ ତ!
ହଁଅ, ନାହିଁ। ନାଇନ୍ ନଥିଲେ, ପାଣି ନାଇଁ, ମଟର ଚାଲିବନି, ପାଣି ଆସିବନି।
କାରନ ଆଉ ଯେହେତୁ ଆପଣଙ୍କ ଘରେ ଗୋଟେ ଛୋଟୋ ପିଲା ଅଛି ତା ବୋହୁ ଆହୁରି ଅସୁବିଧା ହୋଉଥବ ଯେମ ଏଇ ଗରମ ଦିନେ ଗରମ ହେଲେ ସେ କାନ୍ଦୁଥେବ ଯେତୋବୋଳେ ଆଉ କିଛି ନ କହିପାରୁନଥିବେ ବାହାରେ ବି ଗଛ। ତ ନାଇଁ ବୁଲେଇ ପାରିନଥିବେ ସେଇ ସମୟରେ କଣ କରନ୍ତି।
ଏ ତୁମର ବିଞ୍ଚଣା ବିଞ୍ଚି ହୋଉ ହୋଉ।
ଅହଁ ନା ଯାହା ପ୍ରାକୃତିକ ଯ ମାନେ ଯେହେତୁ ଭୁବନେଶ୍ଵର ହରିକା ମାନେ ପ୍ରାକୃତିକ ପ ପବନ ହରିକା ନଥିବ ସେଥିପାଇଁ ବୋହୁ ଅସୁବି ସମ୍ମୁଖୀନ ହଉଥିବେ।
ହଁ ଭାରି ଅସୁବିଧା ହୋଉଚି ପା ଲାଇନ ନଥିଲେ ତ କି ଛି ଚାଲିବନି କିଛି ହବନି ଆଉ।
ହୁଁ, ଆଜି ସନ୍ଧ୍ୟାରେ କଣ ଖାଦ୍ୟର ପ୍ରସ୍ତୁତି କଣ କରିଥିଲେ, ଆଉ କଣ ଖାଇଲି?
ଏଇ ମୁଡି ମିକ୍ସଚର ଖାଇଲୁ। ବର୍ଷା ହଉଥିଲା ତ! ମୁଢ଼ି ମିକ୍ସଚର ଖାଇଛି ଆଉ
ହଁ, ଧର ମୁଁ ବେ ରୋଷେଇ ଶିଖିବାକୁ ଚାହୁଁଛି, ଗୋଟେ ଚିକେନ ଧର ରୋଷେଇ କରିବୁ, କଣ କେମିତି କଣ କରିବି ତାର? ପସ୍ ମ୍ୟାକ୍ ତିଆରି କରିବା ପାଇଁ କଣ ଆବଶ୍ୟକ ଜିନିଷ କଣ? ଆଉ ସେଇଟା ମତେ ଟିକେ କହିପାରିବେ କି?
ଏ ବୋହଃ ଚିକେନ ଆଗ ଭଲସେ ଧୋଇଦବ। ତାପରେ-ଏ-ଏ ମସଲା ଗୁଣ୍ଡ ଯେମିତିକି ହୁଁ, ଲଙ୍କାଗୁଣ୍ଡ, ହଳଦୀ, ଆଉ ବଟା ମସଲା ଆ ପିଆଜ, ରସୁଣ, ଅଦା ସେ ମସଲା
ହୁଁ, ହୁଁ।
ରେ ଆଗେ ମ୍ୟାଗନେଟ୍ କରିଦବ। ତେଲ-ଅ ସୋରିଷ ତେଲ ଟିକେ ପକ୍ ରେ ମ୍ୟାଗନେଟ୍ କରି ରଖିଦବ। ତା'ପରେ ମସ ମସଲା ଯେମତି କଷା ହୁଏ, ସେ ମସଲା ଦେଇକିରି ଫାଷ୍ଟ ତେଲ ପକ୍ ପକେଇବ। ତା ଦେହରେ-ଏ ଲଙ୍କାଗୁଣ୍ଡ ଟିକେ ପକେଇବ। ତା'ପରେ ପିଆଜ ରସୁଣ! ଫାଷ୍ଟ ପିଆଜ ଅଁ ବଟା ଦେଇଦବ। ତା'ପରେ ରସୁଣ ଅଦା ଦେଇକରି କଷିବ। ଆଉ ରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ -ଅ, ଚିକେନ ମସଲା ଦେଇକରି କଷିବ କସ୍ ସାଇଲା-ଆ ପରେ ଦେଖିବ, ଯେମିତି ତେଲ ଟା ଉପରକୁ ଉଠ ଉଠିବ। ତା'ପରେ ଚିକେନ ପକେଇଦବ। ଚିକେନ୍ ଚି ଚିକେନ ପକେଇକିରି କଷିବ। ଚିକେନେ ତା-ଆଁ ଉଁପରେ ଉ-ଉଁ ହୁଁ, ଅଳ୍ପ ପାଣି ଦେଇକିରି କଷିବ। ଭଲସେ ଯେମିତି କଷି ହବ।
ହଁ, ହଁ। ଏତିକିିରେଁହ, ଅ ହଁ ଏ ଏତିକି ରହିଲା ମାନେ, ଏହାର ପ୍ରସ୍ତୁତି ପାଇଁକା ଏତିକି ପଦକ୍ଷେପ ନେବାକୁ ପଡିବ ନାଇଁ।
ହଁ, ହଁ।
ଆଉ, ରୋଷେଇକିରି ର ଶିଖେଇଥିବାରୁ ଧନ୍ୟବାଦ ଆପଣଙ୍କୁ! ଆଉ ତା'ପରେ ଏବେ ତ ରଜ ଗଲା! କଣ ସେମିତି ପିଠା ହେରିକା ସେଠି କଣ କରିଥିଲେ ନା ନାଇଁ? ମାନେ, କୁଆଡେ ବୁଲିବାକୁ ଗଲେ କଣ କଲେ?
ହଁ ହଁ ପୋଡ ପିଠା କରିଥିଲି।
ପୋଡ଼ ପିଠା ରେ କଣ କଲେ? ନା ନାଇଁ କେମିତି କଣ ସେଠି?
ଟାହାଁ ରେ କଲୁ। ପୋଡପିଠା କ୍ଷୀର ପୋଡ ପିଠା କରିଥିଲି।
ହଁ ହଁ। ଆଉ ବୁଲିବାକୁ କୁଆଡେ ଯାଇଥିଲେ?
ନୁହଁ କୁଆଡେ ଯାଇନୁ। ଆଉ ଛୁଆ ଯାଇଥିଲେ।
କୋଉଠିକି ବୁଲିବାକୁ ଯାଇଥିଲେ?
ଏ ନନ୍ଦନକାନନ ଯାଇଥିଲୁ।
ନା ନନ୍ଦନକାନନ ବହୁତ ଜୀବଜନ୍ତୁ ଅଛନ୍ତି। ସେଠି ବହୁତ ଗଛ ଥାଏ ବହୁତ ବିଭିନ୍ନ ପକ୍ ପଶୁ ପକ୍ଷୀ ହେରିକା ବି ଥାନ୍ତି। ମୟୂର ହଉ ବାଘ ହଉ ଚିତାବାଘ ହଉ ସବୁ ପ୍ରକାର। ଆରର ଦେଖିପାରିବେ ଏଇଟା ନାଇଁ ଆଉ ତ ଆପଣ ଆପ୍ ଆପଣ କେବେ ଯାଇଥିଲେ ନନ୍ଦନକାନନ? ହୁଁ ହଁ ହ ହଁ।
ଖଣ୍ଡେ ହେଲାଣି ଯାଇଥିଲି ବହୁତ ବୁଲିଆକୁ ପଡିବ। ଆରେ ଖାଲି ଖରା ଇଏ ହଉଚି।
ସେ କରେ ବର୍ଷା ହେରିକା ହଉଚି ନା ବର୍ଷା ହେରିକା ହଉନି ମାନ୍ ବି
ଆଜି କେମ୍ ତ ସକାଳୁ ଜୋରେ ବର୍ଷା ହେଇଚି ତାପରେ ଛାଡିଗଲା। ବର୍ଷା ଛାଡିଗଲା ପରେ ଗରମ ଖରା ହେଲା ପୁଣି ଯୋଉ ଗରମକୁ ସେଇ ଗରମ।
ହଁ ହଁ କାଲି ଜ୍ୟେଷ୍ଠ ପୁନେଇଁ ହେରିକା ଥିଲା ମାନେ ଆପଣଙ୍କ ପୁଅ ହେରିକାର ଡ୍ରେସ୍ ସେ ପୋଷାକ ପତ୍ର ହେଇଥିଲା ନା ନା ହେଇନଥିଲା? ଉହୁଁ। ତାଙ୍କ ମାମୁଁ ଏଟା ଜ୍ୟେଷ୍ଠ ପୁନେଇଁ ହେରିକା ମାନେ ଯେମିତି ଜ୍ୟେଷ୍ଠ ପୁନେଇଁ ହଉ। ଅଷ୍ଟେଇଁଆ ଗୋଟାଏ ଥାଏ ଆଉ ଗୋଟାଏ କଣ ଅଷ୍ଟେଇଁ। ଆଉ ଗୋଟେ ଜ୍ୟେଷ୍ଠିଆଁ ହେରିକା ଥାଏ ତା ହୁଁଁ। ମାନେ ତା ଭିତରେ କଣ କଣ ମୁଁ ସେଇଟା ଜାଣିନି ମତେ ସେ ବିଷୟରେ କିଛି କହିପାରିବ ଅଷ୍ଟେଇଁ କଣ ଜ୍ୟେଷ୍ଠିଆ କଣ ଆଉ ଗୋଟାଏ କଣ କହିଲି?
ସେମାନେ ଅଛି। ବଡ ପିଲା ଯାହାର ପୁଅ ହଉ ବା ଝିଅ ହଉ। ସିଏ ଅଷ୍ଟମୀରେ ନୂଆ ଡ୍ରେସ ପିନ୍ଧିବ ର ଏଣ୍ଡୁରି ପିଠା ହବ। ଆଉ ଉଁ ମାମ୍ ଆମ ଘର ଆସନ୍ତି ଅଷ୍ଟେୟାଁ କରି
ହୁଁ ହୁଁ।
ଏଣ୍ଡୁରି ପିଠା ହୁଏ। ସମତେ ଏସବୁ ଆଉ।
ମାନେ
ତୁମର ମୁଣ୍ଡେଇ ତୁମର ମୁଣ୍ଡେଇର ଝିଅ ମାନଙ୍କର ଅବିବାହିତ ଝିଅ ମାନେ ଆଁ ଆମ୍ ମୁଁ ରାତିରୁ ଉଠିକିରି ଭୋରୁ ଉଠିକିରି ଗାଧୁଆ ପାଧୁଆ ସାରି ଏ ମାନେ ଆଞ୍ଜୁଳି ଟେକନ୍ତି। ଚଉରା ପାଖରେ ଆଞ୍ଜୁଳି ଖଇ ଆଞ୍ଜୁଳି ଟେକନ୍ତି। ଖଇ ନଡିଆ କଦଳୀ ଆଉ ଛେନା ଆଁ ଏଇ ସବୁ ଫଳ ଅ ଅ ଅ ଅ। ନେଉଆ ପିଜୁଳି ଏଇ ସବୁ ସପ ଆଞ୍ଜୁଳି ଟେକ୍ କିବା ତାପରେ ସନ୍ଧ୍ୟାବେଳୁ କୁ ଚାନ୍ଦ ପୂଜା କରିବେ ସେଇ ଖଇରେ ଚାନ୍ଦ କରିକିରି ଖଇ ନଡିଆ ଗୁଡ ଏମତି ସବୁ ମିଶେଇକିରି ଚାନ୍ଦ ତିଆରି କରିବି ସେଇ ଚାନ୍ଦ ନେଇ ଚଉରାମୂଳରେ ରେ ପୂଜା କରିକି
ଅଁ ହଁ। ଏମତିଆ ହେଲା ତମ ଆପଣଙ୍କୁ ଖାଇବାକୁ କୋଉ ଜିନିଷ ଭଲ ଲାଗେ ମାନେ କୌଣସି ସାଦା ହଉ। ଉ ଆମିଷ ହଉ କୋଉ ଜିନିଷ ଭଲ ଲାଗେ ବେଶୀ।
ଆମିଷ ରେ ମତେ ମଟନ ଭଲ ଲାଗେ ଆଉ ସାଧା ହଁ ହଁ ସେ ଆଛ। ଆଉ ସାଧା ସାଧା ସବୁ ପ୍ରକାର ଭଲ ଲାଗେ ଯେ ଆଇଁ ଆଇଁଷିରେ ଖାଲି ମଟନ୍ ଭଲ ଲାଗେ, ମତେ ଅଣ୍ଡା ଚିକେନ ଫିକେନ ଖାଇବା ପାଇଁ ଭଲ ଲାଗେନି।
ହଁ ହଁ ହଁ ହଁ ବହୁତ ସ୍ତ୍ରୀ ଲୋକ ଖାଆନ୍ତିନି ଆଇଁଷି କେନେ ମୁଁ ଜାଣିଚି।
ନାଇଁ ନାଇଁ ଚିକେନେ ମୁଁ ଖାଉ ଖାଏ ଯେ କିନ୍ତୁ ମତେ ଦେହରେ ଯାଉନି ଚିକେନ ଖାଇଲାଠୁ ବାନ୍ତି ବାନ୍ତି ଲାଗୁଚି ଗ୍ୟାସ ହେଇ
ହୁଁ ହୁଁ ହୁଁ ଆଉ
ଆଉ ତମ ଘରେ କଣ ସବୁ ବାପା ଓ ମା ସବୁ କଣ କରୁଚନ୍ତି?
ବାପା ମା ହେରିକା ତ ଏବେ ବାପା ଅଛନ୍ତି ଭୁବନେଶ୍ଵରରେ ଅଛନ୍ତି। ଆଉ ବୋଉ ତ ଅଛି ଘରେ ଏଇନା ଅଛି। ଆଜି ବୋଉ ଘରେ ଆଜି ରୋଷେଇ ହେରିଆ କରିଥେଲା, ଯେ ପୁଁ ପଖାଳ କରିଦେଇଥିଲା ଖାଇଥେଲୁ ତାପରେ ଆଉ ତତଲା ହେଇଥିଲା ମୁଁ ଆଉ ଖାଇନଥିଲି ବାହାରେ ଖାଇଦେଇଥିଲି ଯାଇଁକି ବରା ହେରିକା ତାପରେ ଆଉ ରାତିରେ ଭୋକ କଲାନି। ବୁଝିଲେ ଏବେ ତାପରେ ବି ଇମ୍ ଏବେ ଗାଁରେ ତ ଜାଣିଥିବେ ବର୍ଷା ଦିନେ କାଦୁଅ ହେରିକା ହେଇଯାଏ ଗାଈ ହେରିକା ବନ୍ଧା ବନ୍ଧିରେ ବହୁତ ହଇରାଣ ହଉଚନ୍ତି ବୁଝିଲେ ପଡିଆକୁ ନବା ଆଣିବା ଏ ବହୁତ ଅସୁବିଧା ହଉଚି। ଏମତି ଅସୁବିଧା ଚାଲିଚି ଅ ବର୍ଷା ଦୋଷ ରୁ ବହୁତ ଅସୁବିଧା ହବାକୁ ସମ୍ମୁଖୀନ ହଉଚୁ ଆଉ ସରକୋଉ ବୋଉ ହେରିକା ଗାଈ ହେରିକା ଅସୁବିଧା ହଉଚନ୍ତି ଆଉ। ଅ ହୁଁ ହୁଁ ଆଉ ଯୋଉ ଆପଣ ରାତିରେ କଣ ଖାଇଥେବେ ରାତ୍ ସେ ତ କହୁଥିଲେ ମୁଡି ହେରିକା ଦିନେରେ ତ ଦିନେରେ ଆଉ ସକାଳେ କଣ ଖାଆନ୍ତି ମାନେ ଜଳିଖିଆ ବି?
ରାତି ସନ୍ଧ୍ୟାବେଳେ ମୁଢି ଖାଉଥିଲୁ ରାତିରେ ରୁଟି ତରକାରୀ।
ହଁ କୋଉ ତରକାରୀ?
ମଟର ତରକାରୀ ନହେଲେ ଡାଲମା ଭଜା। ଆଉ ଆଳୁ ସେଇ ରୁଟି କୋଉ ଦିନ କୋଉ ଦିନ ଉପମା କୋଉ ଦିନ ଚୁଡ଼ା ସନ୍ତୁଳା।
ହୁଁ ହ ହୁଁ ହଁ ହଁ। ଆପଣ ଯୋଉ ଛୋଟବେଳେ ମାନେ କୋଉ ଖେଳ ହେରିଆ ଖେଳୁଥିଲେ ସେତେବେଳେ ଯେମିତି ଏବେ ଆଉ ସେ ତା ମାନେ ଏମାନେ ଏ ବୟସ ପିଲାମାନେ ଖେଳୁନାହାନ୍ତି।
ହଁ ଏଇ ବାଗୁଡି।
ହଁ ହଁ ଦଉଡ଼ିି ଡିଆଁ ହଁ। ହୁଁ ହୁଁ ହ।
ଏଇ ସବୁ ଖଳୁ ଆଉ।
ହଁ। ଯାହା ହଉ ଆମେ ବି ତ ଆପଣ ଯୋଉ କର ଗେମ୍ ଖେଳ କଥା କହିଲେ ଆମେ ସେଗୁଡା ଖେଳିଚୁ ଯେ ଏବେକା ଯୋଉ ଛୁଆମାନେ ଜନ୍ମ ହଉଚନ୍ତି ପୁଣ୍ ଏମ୍ଏ ସେମାନେ ଏଇ ଖେଳରେ ବହୁତୁ ଯେମତି ଜାଣିନାହାତି ମୁଁ ବି ଏବେ କିଛିଟା ପିଲାଙ୍କୁ ପଚା ରିଚି ମେରିଆ ଖେଳ ହେରିକା ବିଷୟରେ ଜାଣିଚୁ, ସେ କହିଲା ନାଇଁ ଆମେ ଏ ବିଷୟରେ ଜାଣିନୁ। ଆଉ ଗୋ ଗୋଟେ କଣ ଯୋଉ ଗୋଡିରେ ଯୋଉଟା ଖେଳନ୍ତି ସେଇଟା କଣ କୁହନ୍ତି କି ଖେଳ?
କଟ କଟ ହୁଁ ବଧେ। ସେଇଟା ବି ଛୁଆ ମାନେ ଜାଣିନାହାନ୍ତି ମୁଁ ମେତେ ଆଗୁଛି ଯେ ଆମ ଯୋଉ ଆଗେ ଯୋଉ ଖେଳ ଖେଳୁଥିଲେ ସେଗୁଡ଼ା ଏମେ ତମେ ଧୀରେ ଧୀରେ ଲୋକ ପାଇଗଲାଣି ଗୋଟେ ଟାଇପ ର ବୁଝିଲେ। ହେ ଆଉ।
ଏଇଆ ଛୁଆ ସେଉରା ଖାଆବାକୁ ଭଲ ପାଉନାହାଁନ୍ତି।
ଏବେ ଫୋନ୍ ଦ୍ଵାରା ଆସିବା ଦ୍ଵାରା ସେମାନେ ଏଥରୁ ବଞ୍ଚିତ ହେଇଯାଉଚନ୍ତି ଆଉ।
ହଁ ସେଇ ଫୋନ ଧରିକି ଗୋଟାଏ ଦିଇଟା ବସିଗଲେ। ତା ସାଙ୍ଗରେ ଆଦେଇ କଣ, ସବୁ ସ୍ତ୍ରୀ ଲୋକ ମାନେ ବସିକିରି ରହୁଥିଲେ ତାସ ଖେଳୁଥିଲେ ଲୁଡୁ ଖେଳୁଥିଲେ, ଆଉ ଏଇନା କଣ ଗୋଟେ ନେଖା ଫୋନ ଧରି ବସି ଯାଉଚନ୍ତି। କାହା ପାଖରେ କାହା ସହିତ କଥାବାର୍ତ୍ତା ହବା ପାଇଁ କି ସମୟ ପାଉ ନାହାଁନ୍ତି।
ଆଉ ତ ରହିଲା କି ଯେ ଏବେ ଯୋଉ ବା ନୂଆ ବାପା ମା ଯୋଉ ହଉଚନ୍ତି ଯିଏ ମାନେ ସେମାନେ ଛୋଟ ପିଲାଙ୍କୁ ଯୋଉ ଖାଇବା ବେଳେ ଫୋନ ଦେଖଉଚନ୍ତି। ସେତେବେଳେ ତମେ, ଆ ସେଇଟା ଆପଣ ଯେତେବେଳେ ପିଲାମାନଙ୍କୁ ଜନ୍ମ ଦେଇଥିଲେ ସେତେବେଳେ କେମିତି କଣ ଖୋଉଥିଲେ।
ଆମେ ବୁଲେଇକିରି ଖୋଉଥିଲୁ ତାରିଆଡେ ଏ କାଉ କୁ ଏଇ ଉ ଊ ଚଢେଇ ଏଇ ଗାଈ ଏମିତି ଦେଖେଇକିରି ବୁଲେଇକିରି ଖୋଉଥିଲୁ। ଏଇନା କେ କଣ ଫୋନ ଧରାଇ ଦଉଚନ୍ତି। ବାସ୍ ଛୁଆ ତାଙ୍କର ଫୋନ ଦେଖିଲେ ମାନେ ଏଇ ଖୋଇଦେଲେ। ଆଉ ମୁଁ ବା ସେଇଥି ପାଇଁକା ପାଟି କରୁଚି ଆମର। ମୁଁ କହୁଚି ଆମେ ତ ଆମେ ହେଲା ଭଳିଆ ଆମ୍ ମ ବେଳେ ଫୋନ୍ ନଥିଲା ଆମେ କେମିତି ଖୋଉଥିଲୁ। ଆମେ ତ ପୁଣି ଖୋଉଥିଲୁ। ପୁଣି ଆମ କଥା ଛାଡ, ଆମ ଶାଶୁ ହେରିକା ଯିଏ ସେମାନଙ୍କର ଆମ ସିନା ଦି ଦିଟା ପିଲା, ଆମ ଶାଶୁହରିକା ତାଙ୍କର କେ ପାଞ୍ଚୁ ଟା ସାତୁଟା ନେଖା ପିଲା ହଉଥିଲେ। ସେମାନେ ପୁଣି କେମତି ପିଲାଙ୍କୁ ସମ୍ଭାଳୁଥିଲେ।
ହୁଁ ହୁଁ। ଆଉଟା ତ ଏବେ ମତେ ଲାଗୁଚି, ସେଇଟା ସାକ ଏବେ ଯୋଉ ନୂଆ ବାପା ମାନେ ଯୋଉ ଅଛନ୍ତି ତାଙ୍କର ଖରାପ ପ୍ରଭାବ, ଯେମିତି ଜଣେ ପୁଅ ଛୋଟ ପିଲା ଯଦି ଖାଇ ଫୋନ ଦେଖିକି ଖାଉଚି। ସେ ଖାଇବାର ସ୍ଵାଦ ଟାକୁ ଜାଣିପାରୁନାହିଁ ବୁଝିଇଲେ, ସେ ଫୋନ୍ ଦେଖୁଚି ନିଶା ଗୋଟେ ଟାଇପର ସେଟା ଖାଇବାଟାକୁ ଏଟାକୁ କ ଉପଭୋଗ କରିପାରୁନି। ଯାହାଫଳରେ ତାଙ୍କ ଖାଇବାରେ ମନ ଏତେ ଲାଗୁନି, ମତେ ଲାଗୁଚି ପିଲା ଯଉ ମାନେ ଆମ ବାଧ୍ୟ ଯୋ ଯୋଉ ବାପା ମାନେ ହଉ ହଉ ମା ମାନେ ହଉ ସେମାନେ ଭାବନ୍ତି ଯେ ଖାଇଦେଲା ମାନେ ସେ ମାନେ ତା ପେଟ ପୁରିଗଲା। ଜଣେ ଖାଇବା ସ୍ଵାଦ ଟା ଜାଣିଲେ ସେ ଆହୁରି ଖାଇବାକୁ ଇଚ୍ଛା କରିବ। ଯଦି ଫୋନ ଦେଖେଇ ଖାଇଲେ ସେଇଟା ସ୍ଵାଦଟା ନ ଜାଣିଲେ, ସେମାନେ ଆଉ ଖାଇବାକୁ ସେଥିପାଇଁ ବିରକ୍ତି ମାନେ ହୁଅନ୍ତି କାନ୍ଦୁଅନ୍ତି। ବୁଝିଲେ ସେଇଟା ମାନେ, ସେଇଆା ମାନେ ଖାଇବା ସ୍ଵାଦ ନ ଜାଣିଲେ ସେଥିପାଇଁ ଖାଇବାକୁ ତାଙ୍କର ଇଚ୍ଛା ହଉନି। ସେଇଟା ହଉଚି ପଥମ କାରଣ। ସେଇଟା ଯୋଉ ନୂଆ ବାପା ମା ସେଟା ହୋଇଛି ପରିବର୍ତ୍ତନ ଆଣିବା ଦରକାର ବୁଝିପାଲେ।
ହୁଁ ହୁଁ।
ଏତିକି ଆଉ, ଆ ଏନାତ ବହୁତ ଟାଇମ ହେଇଗଲାଣି ଆ ଆପଣ ବୋଧେ ଶୋଇବେ ମୋତେ ଲାଗୁଚି।
ନାଇଁ ଲାଇନ ନାଇଁ ଗରମ ହଉଚି ଆଉ କେତେ ବିଞ୍ଚିହବୁ। ଆଡେ ମଶା ଲାଗୁଚନ୍ତି।
ହଁ ହଁ ହଁ ଆଛା।
କଣ ପାଇଁ ଲାଇନ ବା କଟି ଯାଇଚି କେୟାଣି, ଆମର ବି ଇନଭୋ ଟର ନାଇଁ ଇଁଭର୍ତର ଇଏ ହୁଅ। ତା ଇନଭଟର ନାଇଁ ଆଉ ବେଶୀ ଅସୁବିଧା ହଉଚି ଆଉ।
ଆଉ ତ ରହିଲା କି ଯିଏ କେମିତି ଖେଳ ପିଲାଗୁଡ଼ା ହୁଁ ଆଉ ସନ୍ଧ୍ୟାବେେଳେ କେମିତି ସେ ଯୋଗ ହରିଆ କରନ୍ତି। ଆପଣ ତ ବୟସ ଟିକେ ମ ମାନେ ଆସିବା ପାଖେଇ ଆସିବ ମାନେ ତା ବୟସ ହେଇଗଲାଣି ସେମାନେ କଣ ମାନେ ଦେହ ପ୍ରତି କୋ ଉ କଣ ସଜାକ ରଖିଚନ୍ତି ନା କେବଳ ସେ ଏକ୍ସସାଇଜ ମାନେ ବ୍ୟାୟାମ ହରିକା
ଯୋଗ କରେ ସକାଳୁ ଯୋଗ କରେ। ସକାଳୁ ଏବେ ଆଉ ଟିକେ କରିପାରୁନି।